ହ୍ୟାଲୋ ମୋ ଭଏସ ଆପଣଙ୍କୁ ଶୁଭା ଯାଉଛି କି?
ଆଜ୍ଞା ଆପଣ ମତେ ଶୁଣି ପାରୁଛନ୍ତି କି?
ଆଜ୍ଞା ମୁଁ ଆପଣଙ୍କୁ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଶୁଣି ପାରୁଛି।
ଛନ୍ତି କି।
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଶୁଣିପାରୁଛି।
ଏଇ ଏଇଟା ହେଲାନି।
କଣ ହେଲାନି?
ନାନା ହେଲା ହେଲା ଆଜ୍ଞା।
ହଁ ହଁ ଏଇ ମୋ ଛାତ ଉପରେ ପବନ ଖାଉଛି ପବନ ପବନ ଖାଇବା ଜିନିଷ ନୁହଁ କିନ୍ତୁ ମୁଁ ପବନ ଖାଉଛି।
ଓହୋ ୱାଓ ଯାହା ହଉ ଆଉ ଆପଣ ହ ଆଉ ଛାତ ଉପରେ ଅଛନ୍ତି ତରେ ନାଇଁ କି?
ଆଜ୍ଞା ନା ମୁଁ ଛାତ ଉପରେ ନଥିଲି ମୁଁ ଯାଇଥିଲି ଘରକୁ ସନ୍ଧ୍ୟା ଧୂପ ଦେଇକି ଉପରକୁ ଆଇଲି ଆଉଥରେ
ଆଛା ସନ୍ଧ୍ୟା ଧୂପ ସାରିକି ଆପଣ ଆସିଲେ ନାଇଁ କି କଣ ମାଗିଲେ ଠାକୁରଙ୍କୁ?
ଠାକୁରଙ୍କୁ ଠାକୁରଙ୍କୁ ମାଗିନି ମୁଁ ଠାକୁରଙ୍କୁ ଏକାଥରେକେ ମାଗିବି। ହୁଁ।
ମାଗନ୍ତିନି ନାଇଁ କି ଠାକୁର ତ ସବୁ ଜିନିଷ ଆପଣଙ୍କୁ ଦେଇ ଦିଅନ୍ତି।
ହଁ ମୁଁ ଯେତେବେଳେ ଜାଣ ମାଗିଛି ମତେ ମିଳିଯାଏ।
ଦେଖିନାହାନ୍ତି ଆପଣ ଯେତେବେଳେ ଦେଖିବେ ମୁଁ ଥରେ କଣ ହେଇଥିଲା ନା କଲେଜ ଯାଇଥିଲି ବୁଝିଲେ କଲେଜରେ ଗୋଟେ ବସଷ୍ଟପ ପାଖରେ ଠିଆ ହେଇଥାଏ।
ଆଜ୍ଞା।
କଲେଜ ରୁ ଗୋଟେ ବସଷ୍ଟପ୍ ପାଖରେ ଠିଆ ହେଇଥାଏ। ବସ ର ଟାଇମିଙ୍ଗ ବସ ର ଟାଇମିଙ୍ଗ ଥିଲା ସେତେବେଳେ ହ କେତେ ବାରଟା ଦଶ ଥିଲା ସାଢେ ଗୋଟେ କିନ୍ତୁ ବିଶ୍ଵାସ କରିବେନି ମୁଁ ସେଇ ସମୟରେ ଠାକୁରଙ୍କୁ ଡାକିଲି ପ୍ରଭୁ ବସ୍ ଟା ଟଙ୍କ ପାଣି ରୋଡ ପାଖରେ ଅଛି ଶୀଘ୍ର ପଳେଇ ଆସୁ ଉଇଦିନ୍ ଉଇଦିନ ଯୋଉଟା ଆପଣଙ୍କର ଲାଗେ ଦଶ ମିନିଟ୍ ସେଇଟା ଉଇଦିନ୍ ସାତ ମିନିଟ୍ ରେ ହେଇଗଲା। ସେଟା ପ୍ରଭୁଙ୍କ କରାମତି ନଥିଲା କି।
ଆଜ୍ଞା ଆପଣ ମୋ ପାଇଁ ଡାକିଥିବାରୁ ମୁଁ ଆପଣଙ୍କ ନିକଟରେ ଚିରଉପକୃତା। ନା ମୁଁ ଆପଣଙ୍କୁ ହଁ ଜାଣିଛି।
ହେଲାନି ଦୁଇ ନମ୍ବର ମାରେ ଆଜ୍ଞା।
ଆଜ୍ଞା ମୁଁ ଜାଣିଛି। ଆପଣ ଇନଡାଇରେକ୍ଟଲି ନ କହିକି ଇନଡାଇରେକ୍ଟ ହିଁ କହୁଛନ୍ତି କି ମାନେ ଆପଣ ମୋଡି କଥା ହିଁ କହୁଛନ୍ତି
ଆଜ୍ଞା, ଆଜ୍ଞା ନା- ନା- ନା ଯେ ରହ ମୁଁ ଆପଣଙ୍କ କଥା କହୁନି ମୁଁ କହିବା କଥା ଏମିତି ଥରେ ମୋ ସହିତ ଘଟି ଥିଲା ବୋଲି ମୁଁ ଆପଣଙ୍କରେ। ଏ ଜିନିଷ ଟା ମାନେ ସ୍ଵଚ୍ଛାକୃତ ଭାବରେ ଆପଣଙ୍କ ଆଗରେ ସେଇଟା ବର୍ଣ୍ଣନା କରି ଆପଣ ଏଇ ଜିନିଷ ଟା ଶୁଣିଥାନ୍ତୁ।
ଆଚ୍ଛା ଆପଣ ଏତେ ପ୍ରାର୍ଥନା କରୁଛନ୍ତି, ଆପଣଙ୍କ କୋତେଲେ ପ୍ରାର୍ଥନାରେର ହିଁ ଅଛି, ଆପଣ ଟିକେ ଠାକୁରଙ୍କୁ ଡାକୁନାହାନ୍ତି। ନା ମୋ ଯେମିତି ପରୀକ୍ଷା ମୋ ପରୀକ୍ଷା ଯେମିତି ଭଲ ହବ ଏଥର। ମୋ ପରୀକ୍ଷା ଯେମିତି ସେତୁ ଭଲ ହବ।
ଆଜ୍ଞା।
ଆ ମୋ ପରୀକ୍ଷା ଯେମିତି ଏଥର ଭଲ ହବ।
ପରୀକ୍ଷା।
ହଁ।
ହବ ଟିକେ-ଏ-ଏ ହବ ହବ। ପଢିବାକୁ ପଡିବ ନାହିଁ, ପ- ପଢିବାକୁ ତ ପଡିବ ନ ପଢିଲେ ତ ହବନି। କିନ୍ତୁ ତା ସହିତ ଟିକେ ଭକ୍ତିପୃତ ଭାବରେ ଟିକେ ରୁମ୍
ସାକ୍ ଠାକୁରଙ୍କୁ ସମଥ୍ ଆଜ୍ଞା କଣ ହେଲେଣି ଆପଣ ତ ସେପଟେ ଗପୁଛନ୍ତି ହେଲେଣି ଏପ୍ ଏପଟେ କଥା ହୁଅନ୍ତୁ।
ନା- ନା ମୁଁ ଆପଣଙ୍କ କଥାର ଉତ୍ତର ଦୋଉଛି।
ଆଜ୍ଞା ସେତେ ବେଳୁ ମଝିରେ କହୁଛନ୍ତି ହେଲେନି ହେଲେନି ମୁଁ କଣ ଭାବିବି।
ହଁ କୁହନ୍ତୁ।
ହଁ -ହଁ କୁହନ୍ତୁ, ଆପଣ କୁହନ୍ତୁ, ଆପଣ ଆଜି କଣ ଖାଇଥିଲେ?
ମୁଁ ବା କହିଲି ନା ପଖାଳ ଖାଇଥିଲି, ପଖାଳ। ଆଉ-ଉ-ଉ
ବଢି, ବଢ଼ି ଚୁରା।
ବଡିଚୁରା, ଶାଗ ଆପଣ କେମିତିପ ଆପଣ ତ ସର୍ବ ସର୍ବ ସବୁ ଜିନିଷ ଜାଣିପାରନ୍ତି ବି।
ଆଜ୍ଞା ମୁଁ ସମସ୍ତଙ୍କ ମନ କଥା ପଢିପାରିବି।
ଆଚ୍ଛା।
ଏଟା ତ ମୁଁ କାଲି ଆପଣଙ୍କୁ ଆପଣଙ୍କୁ ଆପଣ କହିବାକୁ ଚାହୁଁନଥିଲେ ବଟ୍ ମୁଁ ଆପଣଙ୍କ ମନରେ
ହଁ ବା ସେଇ କଥା ତ ମୁଁ ଭାବୁଛି ଆଉ ଜିନିଏସ୍।
ମୁଁ ପଢିଦିଏ ମନ କଥା, ମୁଁ କିନ୍ତୁ ମୋ ମନ କଥା କେହି ପଢି ପରନ୍ତ୍
କିନ୍ତୁ ଆପଣଙ୍କମନ୍ କିନ୍ତୁ ଆପଣ ମନ କଥା ପଢିପାରେ ଯଦି ତାହେଲେ ଏ ନୋ ଯୋଉ ନାଇଁ- ନାଇଁ -ନାଇଁ -ନାଇଁ- ନାଇଁ ମୁଁ କଣ କହୁଥିଲି କି। ଏ ମନ କଥା ତାହେଲେ ପଢି଼ ପାରନ୍ତି ନାଇଁ କି? ଭଲ ଜିନିଷ ଏଇଟା। ଯାହାଉ ଆପଣଙ୍କ ପାଇଁ ଏମିତି ଗୁଡ୍ କ୍ଵାଲିଟି ଥାଉ।
ଆଚୁଆଲି ମୁଁ ସାଇକୋଲୋଜି ଡ ସରି ସାଇକୋଲୋଜି ନା କଣ ସେଇଟା? ହଁ ସାଇକୋଲୋଜି ଡ ଟର ହବାର ଥିଲା କିନ୍ତୁ, ମୁଁ ତ ବି ଏ ସି କରୁଛି ଆଉ। ମୋ ହାତରେ କଣ୍ଟା ଫୁଡି଼ ହେଇଗଲା।
ଆର ଫୋର୍ ର ସେଇଟା ନାଭିଲ୍ ଟା ହ୍ୟାଲୋ କୁହନ୍ତୁ।
ଆଜ୍ଞା କୁହନ୍ତୁ। ମୋ ହାତରେ କଣ୍ଟା ମୋ ହାତରେ କଣ୍ଟା ଫୁଡି଼ିହେଇଗଲା।
କେମିତି?
ଲେମ୍ବୁ କଣ୍ଟା। ଲେମ୍ବୁ ଗଛରେ ଲାଗୁଥିଲି ତ।
ଲେମ୍ବୁ ଗଛର କି ଗୁଣ ଗାଇବି?
ଆପଣ ଗାଆନ୍ତୁନି। ଆପଣ ଆପଣଙ୍କ କଥା କୁହନ୍ତୁ।
ପ୍ରଥମ ରୁ ପାହାଚ ପାହାଚ। ତମ ରୁପାଲି କଣ ମତେ କଲ କରୁଛି। ତିନି।
କଲ୍ କରୁଛନ୍ତି। ଉଠେଇ ନଥା କଲଟା ସରିଯାଉ ଉଠେଇବ ଆଉ।
କଲ୍ ସରିଲା ପରେ ଉଠେଇବି।
ହୁଁ ହୁଁ ହଉ।
ଆଉ ଠାକୁରଙ୍କୁ କଣ ମାଗିଲ ବା? ତମେ ଠାକୁର ପୂଜା ଯୋଉ କର ଠାକୁର ପୂଜା, ଠାକୁର ପୂଜା ଯୋଉ କର। କେମିତି କର? ପ୍ରଥମେ ଧୂପ ଲଗା ଆଉ କି ଦୀପ ଲଗାଅ?
ଆମର ଦୀପ।
ହାଁ?
ଦୀପ ଦୀପ।
ହୁଁ ପ୍ରଥମେ କେମିତି କହୁନ ମତେ ପ୍ରୋସେସ ଟା କହୁନ?
ଆପଣ କୁହନ୍ତୁ ମୁଁ କହିପାରିବିନି ପ୍ରୋସେସ୍।
ଠାକୁ ପୂଜା କରେ ପ୍ରଥମେ କଣ କରେ ନା? ହ୍ୟାଲୋ।
ଆଜ୍ଞା କୁହନ୍ତୁ କୁହନ୍ତୁ।
ପ୍ରଥମେ କଣ କରେ ଏକେ ହଁ। ପ୍ରଥମେ କଣ କରେ ସଳିତା ଟାକୁ ସଳି ଏ ହେଲାନି।
ହେଲା ହେଲା।
ଏଇଟା ଏଇଟା ଅଲରେଡି ବ୍ୟାଗଡ୍ ଦି ନମ୍ବର ଦିଟା ହେଇଛି। ହ୍ୟାଲୋ।
ଆଚ୍ଛା ହଁ କୁହନ୍ତୁ।
ମୋ କହିବା କଲେ ପ୍ରଥମେ ମୁଁ କଣ ସଳିତା ଟାକୁ ଗୋଡ଼ରେ ମଳି ଦିଏ। ମଳି ଦେଲେ ସିଏ ଗୋଟେ ଆକୃତି ନେଇଯାଏ। ଆକୃତି ନେଇଗଲା ପରେ ତାପରେ ଗୋଡ଼ରେ ଗୋଡ଼ରେ ଗୋଡ଼ରେ ପେଣ୍ଡାରେ କାରଣ ମୁଁ ଗା ଦେଇକି ଆସ୍ ଥାଏ ନା ହେଲା।
ଓହୋ।
ତାପରେ ବଳିତାଟାକୁ ପ୍ରଥମେ ରଖେ। ନାଇଁ ନାଇଁ ପ୍ରଥମେ ତେଲ ଢାଳେ। ତେଲ ମାନେ ଆପଣଙ୍କର ରାଶି ତେଲ ହଉ, ଜଡ଼ା ତେଲ ହଉ, କି ଆପଣଙ୍କର ଧିଆ ହଉ।
ଆଚ୍ଛା ମତେ ଗୋଟେ କୋଶ୍ଚିନକୁ ଜାଣିଆର ଥିଲା ଉଁ ମାନେ ଏସ୍ ହନୁମାନଙ୍କ ପାଖେରେ ସୋରିଷ ତେଲ ପୂଜା ହୁଏ।
ନା ତ। ସେରା ଶନିଦେବଙ୍କର ଶନିଦେବଙ୍କର ରାଶି ତେଲ ଜଡା ତେଲ ସୋରିଷ ତେଲ କିନ୍ତୁ ଶୁଣ ହଁ ଗୋଟିଏ ଜିନିଷ ଏଇଟା ଆମର ହନୁମାନ ପାଖେରେ କେତବେଳେ ପୂଜା ହୁଏ ଯାହାଙ୍କର ଶନି ଦଶା ଥାଏ ବୁଝିପାଇଲେ ସୋରିଷ ଦୀପରେ ଯଦି ଆପଣ ଉଁ ଆଁ ସଳିତା ଲଗେଇକି ଇଏ କରୁଛନ୍ତି ତ ଅ ଉଁ ବ୍ୟାଡ ଭାଇବ୍ସ ସବୁ କଟେ ବୋଲି ମୁଁ ଜାଣିଛି
ନାଇଁ ଯେ ମୁଁ ମାନେ ଗୁଗୁଲଲୁ ସଂକଳ୍ପ ଯୋଉ ହନୁମାନଙ୍କ ସଂକଳ୍ପ କେମ ତି ନିଅନ୍ତି ସେଇଟା ଟିକେ ଦେଖୁଥିଲି। ତ ମତେ ଚାଟଜିପିଟି କହିଲେ କି ଆଉ ସୋରିଷ ତେଲ ପୂଜା ହୁଏ ବୋଲି। ତ ମୁଁ ସୋରିଷ ତେଲ ଲଗେଇ ଦେଇଥିଲି କାଲି ଘରେ। ଦୀପ ଲଗେଇ ଦେଇଥିଲି ତ ମାମା ପାଟି କରିନି ବାବା ଗାଳି ଗଲେ କହିଲେ ଏଇ ସୋଡିଷ ତେଲ ତ ଆଇଁଷ ମୁଁ କହିଲି ଆଇଁ
ହଁ ନା ଉଦ୍ ଉଦ୍ ଉଜା ହୁଏନି ଆଗୁକୁ ମସ୍ ଛା ମଶା ମାରିଆ ପାଇଁ ସୋରିଷ ତେଲ ୟୁଜ୍ ହଉଥିଲା ମାନେ
ହଁ ଯେ ମୁଁ ମୁଁ ମୁଁ ଗୋଟେ କଥା କହୁଚି ସୋରଷ ତେଲ ଯଦି ଆଇଁଷ ହାଁ ଯୋଉ ଆମ ମନ୍ଦିରମାନଙ୍କରେ ଯୋଉ ଆମ ଯୋଉ ହଉଚି ସୋରିଷ ଘାନ୍ ମାନେ ସୋରିଷରେ ଗୋଟେ ହୁଏ। ମାନେ ସୋରିଷ ବଟା ଦେଇକି କରନ୍ତି ତ ମନ୍ଦିରରେ ତ କେନ୍ତି ପୂଜା ହଉଚି ସେଟା ଯଦି ଆଇଁଷ।
ଆମି ଆମିଷ କିଏ କହିଲା ସୋରିଷକୁ ଆଇଁଷ ତ କିଏ କହିଲା ତମୁକୁ।
ସୂର୍ଯ୍ୟଙ୍କ ପାଖେରେ ଯୋଉ ପୂଜା ହଉଛି ମାନେ ଆମ ଯେତେବେଳେ ଯୋଉ ଶାମ୍ବ ଦଶମୀରେ
ହଁ।
ନା ଏ ସୋରିଷ ଫୁଲ ନା ନା ସୋ ଶାମ୍ବ ଦଶମୀ ନା ମା ମାଗଶିର ମାସେରେ ହଁ ଫୁଲ ତ ପୂଜା ହଉଛି ତାହେଲେ ଏ ସୋରିଷ ଫୁଲ୍ ଦୀପ୍ ମାନେ ତେଲ କାଇଁ ଲାଗିବନି ଠାକୁରଙ୍କ ପାଖେରେ।
ଦେଖ ହୁଁ ତାର ମୁଁ ଉତ୍ତର ଦଉଚି କାରଣ ଦେଖ ସୋରିଷ ଇଏ ସବୁ ଜା ଇଏ ଦ୍ରବ୍ୟ ମାନେ ହଉଚି ଆମର ତୈଳ ଜାତୀୟ ଦ୍ରବ୍ୟ। ହେଲା ମାନେ ଯୋଉଟା କି ଆମର ଉଁ ଇନ୍ତ୍ ଯୋଉ ସୋରିଷଟା ମା ମାଟିରେ ତଳେ ଇଏ କରା ହୁଏନି ମାଟି ତଳ ଫଳ ଯୋଉଟା ସେଟା ପ୍ରଭୁଙ୍କ ପାଖେରେ ସମର୍ ପଣ ହୁଏ ଆଳୁ କେବେ ବିି ଜାଗନ୍ନାଥ ଜଗନ୍ନାଥଙ୍କ ପାଖେରେ ଲାଗେନି ଜାଣିଚ ନା ଜାନ୍
ଜାଣିଛୁ ଉଁ ସେ ଟମାଟୋ ବି ଲାଗେନି।
ଟମାଟୋ ଟମାଟୋ ଲାଗେନି। ବୁଝିହେଲା ନା ନାଇଁ ଇଏ ସବୁ ମାଟି ତଳ ପରବା ବୁଝିଗଲା। ତ ସେମିତି ସୋରିଷଟା ଆମର ମାଟିିତଳ ପରିବାରେ ଗଣୁ। ଯାହା ଫଳେରେ କି ଏଇଟାକୁ ଆମେ ଉଁ ଇଏ ଭିତରେ ନବା କଥା ନୁହଁ। ବାପା କେତେ ନମ୍ବର ଏଇଟା? ବୁଝିପାଇଲେ ହୁଁ। ଉଁ ଅଧିକ ଅଧିକ ଜାଣିଆର ହେଲେ ଆପଣ ଚାଟଜିପିଟି ଟିକେ ପଚାରି ଦେଇ ପାରିବେ ମାର।
ତ ମୁଁ ଯେହେତୁ ଜାଣିଲି ମୁଁ ତ ପୂଜା କରିଦେଇଚି ଦିଥର।
ଠିକ୍ ଅଛି ବଢିଆ ଜିନିଷ। ତମ-ତମ ହାତରେ ଯଦି ସଳିତା ବି ଜଳେ ନା ସିଏ ବି କହୁଥିଏ ଭଗବାନ ଯାହା ହଉ, ମାଆ ମାଁ ଙ୍କ ହାତରୁ ଆଜି ମୁଁ ନିଜ ସଳିତାର ନିଜର ଅଙ୍ଗ କୁ ଆଜି ଜାଳି ଇଛି ଖାଲିି ଚିରି ଚିରି ହେଇଯାଇଥିବ ଛିଏ ବୁଝିପାଇଲେ ନା ନାଇଁ?
ନା ସେ ହୁତୁ ହୁତୁ ହେଇ ଜଳୁଥିଲା।
ହୁତ୍ ହୁ ସେଇ ବା ସିରି ସିରି କଣ କି, ମାନେ ଯୋଉ ଏଇ ହେଲାନି।
ହେଲା।
ହଁ, ହଁ ବୁଝିହେଲାଣ୍ ନାଇଁ ତ ସିଏ ତାର ନିଜର ପ୍ରଦୀପ ଟାକୁ ପ୍ରଜ୍ୱଳନ କରିପାରେ। ଏ ବାପା ଶୀଘ୍ର ଶୀଘ୍ର ମାରି ଦଉଛୁ, ହଁ।
ଯୋଉ ମୁଁ ଗୋଟେ କଥା କହୁଥିଲି ଯଉ ତମ ଯଉ ସେ ଯୋଉ ସାଙ୍ଗ ତାଙ୍କ ନା ସୌମ୍ୟ। ସୌମ୍ୟାଗି।
ଥମେ କେମିତି ଜାଇଁଲ?
ଜାଣ୍ ଦେଲି ଆଉ। ମୁଁ ସର୍ବଜ୍ଞ।
ଆରେ ସତରେ ତମେ କେମତି ଜାଣଲ ତାକୁ?
ମୁଁ ଜାଣିଦେଲି ଆଉ।
ଏ ପ୍ଲିଜ୍ ପ୍ଲିଜ୍ ଏଟା କୁହନା ପ୍ଲିଜ୍!
ହଉ କଲ୍ କାଟୁଚି। କଲ୍ କାଟି ଦିଅନ୍ତୁ ଆପଣଙ୍କ ଆଡୁ। ମୁଁ ପଛେ କହିବି ଆଉ।
ଓକେ!
କାଟି ଦିଅନ୍ତୁ, ଧନ୍ୟବାଦ।
ଧନ୍ୟବାଦ୍ ଧନ୍ୟବାଦ୍।
ପଇସା ଆସିନି, ନା ଆସିନି ପଇସା। ଛାଡ ଛାଡ! ତା